ହ୍ୟାଲୋ।
ହୁଁ ଶୁଭିଲା।
ହଁ। କଣ କରୁଛ?
ଏଇ ବସିଛି ଆଉ।
ବସିଛ ଆଉ ଖିଆ ପିଆ ସାରିଲାଣି। ମୁଁ କହିଲି ଖିଆ ପିଆ ସଇଲାଣି ଖାଇସାଇଲଣି।
ନାଇଁ ନାଇଁ ଖାଇନି ମୋର ଟିକେ ଲେଟ୍। ଅଛି ଖାଇବା।
ଲେଟ୍ ରେ ଖାଉଛ, କଣ ଆଜି ରୋଷେଇ ହେଇଛି?
ଆଜି ଭା ଡ଼ାଲି, ଚିକେନ୍।
ଚିକେନା ଅଝଲର ଚିନ୍ କରିଛି।
ହୁଁ ବିରିଆନି ତ।
ତ ବହୁତ ଭଲ ଲାଗେ ଚିଙ୍ଗୁଡ଼ି ଖାଇବାକୁ।
ଯ ବଡ ଚିଙ୍ଗୁଡ଼ି ନା ଛୋଟ।
ଯୋଉ ମିଡିୟମ ସାଇଜ ରେ ଆସେନି।
ହଁ ହଁ ବ ହଁ।
ବେଶୀ ଛୋଟ ନୁହଁ।
ଓହୋ। ଯ ବୁଧବାର ଅଛି ସମସ୍ତେ ଆମିଷ ଖାଆନ୍ତି।
ଅଛି ମାନେ ଆମର ମାର୍କେଟ ଟା ବି ପାଖରେ
ସମସ୍ତେ ଆଣୁଥିବେ ଆଉ।
ତମକୁ ରୋଷେଇ କରିବାକୁ ଭଲ ଲାଗେ।
ହୁଁ ବହୁତ ଭଲ ଲାଗେ।
ଏବେ ନୂଆ ନୂଆ ରୋଷେଇ ସେ ଶିଖୁଛୁ।
ଶିଖୁଛନ୍ତି।
ହଁ ଏବେ ପଢାପଢି ସରିଲା ପରେ ସେ ବସେଇକି ଘର ଆମର ରୋଷେଇ ଏବେ ଶିଖୁଛି ଆଉ।
ଓହୋ। ଭଲ ନା ଶିଖା ମାନେ ସିଲେଇ ରୋଷେଇ ସବୁ ଶିଖା ଦରକାର କାରେ
ଁ ସିଲେଇ ଆମ ଏପଟେ ସବୁ ପକେଇଛନ୍ତି ଗୋଟେ ଗୋଟେ ସିଲେଇ ମେସିନ ସିଲେଇ ଶିଖିକି କଣ କରିବୁ।
ହୁଁ ହୁ ଆ କିଛି ଏନିକା ଶିଖିବା ଟା ବି ଭଲ।
ତମକୁ କଣ ଭଲ ଲାଗେ?
ମତେ ପେଣ୍ଟିଂ ଚିତ୍ର କରିବା ହଁ
ତମକୁ ମାନେ ଖାଇବାକୁ କଣ ଭଲ ଲାଗେ?
ମତେ ଚିକେନ ତରକାରୀ ଆଉ ମାଛ ଆଉଛି ଫାଷ୍ଟଫୁଡରେ ହଉଛି ମୋମୋ ପିଜା ଆଉ ହଉଛି ଚାଟ ଦହିବରା ଏସବୁ ଆଉ।
ଦହିିବରା ଦହିିବୁରା ତ ମୋର ବହୁତ ଫେବରାଇଟ ବହୁତ ଭଲ ଲାଗନ୍ନ୍ତା ଦହିବରା।
ହୁଁ ହୁଁ।
ହଁ ଏତେ ଲେଟ ରେ କଣ ଖାଉଛ? ଆମେ
ଟିକେ ସକାଳେ ଡେରିରେ ଖାଇଥିଲି ତ ଆଉ ଟିକେ ଲେଟରେ ଖାଉଥିଲୁ।
ହ୍ୟାଲୋ
ହଁ।
ଏତେ ଲେଟ୍ ରେ କଣ ଖାଉଛ?
ହଁ ଟିକେ ସକାଳେ ଟିକେ ଲେଟ ରେ ଖାଇଥିଲି ତ ସେଥିଲାଗି ଆଉ ଲେଟ ହେଇଗଲା ଟିକେ
ଆଛା ରୋଷେଇ ତମେ କର?
ହଁ।
ସବୁ ରୋଷେଇବ ତମକୁ ଜଣା ନାହିଁ? ପିଠା କଣ କଣ ସବୁ ପିଠା ବନେଇ ଶିଖିଛ?
ସବୁ ପ୍ରକାର ଏ ଯୋ ରଜରେ ପୋଡ ପିଠା ଆଉ ସିତୁ ପିଠା ଆଉ ଚକୁଳି ଆଉ ମଣ୍ଡା ପିଠା ଆରିସା ପିଠା ସବୁ
ସବୁ ଜଣ ନାଇ
ହଁ ମତେ ଯା ମାନେ ଶିଖିବା ପାଇଁ ବହୁତ ସମୟ ଲାଗିଲା ନା କେତେ ବର୍ଷ ପରେ ମୁଁ ଶିଖିଲି ସବୁ ମ ଆସ୍ତେ ଆସ୍ତେ ସବୁ କଥା ଶିଖିଲି ଆଉ।
ହଁ ମୁଁ ମାନେ ଧୀରେ ଧୀରେ ସବୁ ଶିଖୁଛି ସେ ଶିଖୁଛି
ଓ ହଁ ଝିଅ ପିଲାମାନେ ସବୁ ଶି ଶିଖିବା ଦରକାର ସବୁ କଥା ଏବେ
ଏବେ ଆଜି ସକାଳେ ବନେଇଥିଲି ଶାଗ ବନେଇଥିଲେ ଚିଙ୍ଗୁଡି ତାକୁ ବନେଇଥିଲି ମୁଁ ଭ ଚା ଜଳଖିଆ ତ ସବୁ ବନଉଚି ଘରେ ରହିକି।
ହୁଁ। ଭଲ ବହୁତ ଭଲ ଶିଖିବା ଦରକାର ସବୁ।
ହଁ। ଖାଇବାକୁ ବହୁତ ଭଲ ଲାଗେ ସବୁ ପ୍ରକାର ଜିନିଷ ଜଳ ମାନେ ନୂଆ ନୂଆ ଜିନିଷ କିଛି ବନେଇକି ଖାଇବାକୁ ଭଲ ଲାଗେ ସମସ୍ତଙ୍କୁ ଖୁଆଇବାକୁ ଭଲ ଲାଗେ।
ହଁ ମୁଁ ବି ସେମିତି ମତେ ମତେ ଭଲ ଲାଗେ ମାନେ
ହଁ ମୁଁ ସବୁବେଳେ ଦେଖୁଥାଏ ନୂଆ ନୂଆ ଜିନିଷ ତ କଣ ଟେ ଦେଖିବି ବନେଇବି ଆଉ ସେଟା ସମସ୍ତଙ୍କୁ ଖୁଆଇବି କେମତି ହେଇ ଛି ମୁଁ ଏଇଟା ଫାଷ୍ଟ ଟାଇମ୍ ପାଇଁ ବନେଇଛି। ବହୁତ ଗୁଡେ ବହୁତ ସେଇ ଜିନିଷ ସବୁ ଅଛି ନା ଅଲଗା ଅଲଗା ଟାଇପ ର ଜିନିଷ ସବୁ ବନାନ୍ତି। ସବୁ ଜାଗାରେ ଅଲଗା ଅଲଗା। ଜିନିଷ ଖାଇବା ବନାନ୍ତି ନା ସେଇ ମା ସବୁ ଶିକ୍ଷା ଆଗେ ଶିଖିବୁ ତାପରେ ବନେଇକି ସମସ୍ତଙ୍କୁ ଖୁଆଇବୁ।
ହୁଁ। ମାନେ ମୁଁ ଭା ହୁଁ ଚିକେନ ଯେତେବେଳେ କଲି ଫାଷ୍ଟ ଥର ଟା ପୋଡିଗଲା ହେଲା ମୁଁ ଜାଣି ପାରିଲିନି ତାପରେ ନେଷ୍ଟ୍ କଲି ଭଲ ହେଲା। ତାପରେ କଲେ ତାପରେ ବାରମ୍ବାର କଲି କଲା ପରେ ପିଠା ହେଇଗଲା। ସେଥିରେ ମାଛ ଟା ମୁଁ ବହୁତ ବଢିଆ ବନାଏ ଆଉ ଅଣ୍ଡା ତରକାରୀ କରେ ଆଉ ସେ ଆଉ ଯେମିତି ଚୁନା ମାଛ ବେସର ସେଇଟା କରେ ଆଉ ପତ୍ରପୋଡା ବି କରେ ଏଇଟା ସବୁ କରେ। ହୁ
ହ
ସେଇଭଳିଆ ବହୁତ ଭଲ ଲାଗେ। ଭଲ ଲାଗେ ଘରେ ବି ସମସ୍ତେ ଖାଆନ୍ତି ସମ ସେ ପ୍ରିୟ ସମସ୍ତଙ୍କର।
ହଁ। କି
ଆଉ ମୋ ହଜବେଣ୍ଡ କୁ ତ ତାଙ୍କୁ ଚୁନା ମାଛ ବେଶି ବହୁତ ପସନ୍ଦ। ଆଉ ହଉଛି ମାନେ ମାନେ ଦେଶି ଯୋଉ ନଈ ଧରା ମାଛ
ହଁ ନଈ ମାଛ ନଈ ମାଛ ଟ ଭଲ ଲାଗେ ଖାଇବା।
ହଁ ନଈ ମାଛ ତ ଆଉ ସେଇ ମାଛ ମାଛ ଟା ବହୁତ ମାନେ ଭଲ ଲାଗେ ଖାଇବାକୁ ତାଙ୍କୁ ବିଶେଷ କରି ତାଙ୍କୁ ଚୁନା ମାଛର ବେସର ପତ୍ରପଡା ଆଉ ବେସର ଟାଇପ ର ଜିନିଷ ତାଙ୍କୁ ବହୁତ ଭଲ ଲାଗେ କହିବି ମତେ କହିବେ ସବୁଦିନ ମ ପାଇଁ କର ମାନେ ମାନେ ବା େ୍ତିନୋ ନନ୍ୱେଜ୍
ଶନାନ୍ତି ନା ମତେ ବି ବହୁତ ଭଲ ଲାଗେ ସେମିତି କିନ୍ତୁ ଅ ମୁନା ମାଛୁଆତ ଖାଇଏନି ତ ଏତ ମତେ ନନଭେଜ୍ ଯେତେ ବି ପସନ୍ଦ ନଁ ଯେତେ ସାଧା ଉପରେ ଯେତେ ଚବୁ
ମୋର ବି ସେମ୍ ମୋର ବି ସେମ୍ ମାନେ ମୁଁ ଏତେ ମାନେ ନନଭେଜ ଖାଏନି ମାନେ ଗୋଟେ ପିସ୍ ଖାଇଦେବି ସରିଲା ବା ମାଛ ଗୋଟେ ପିସ୍ ଖାଇଦେବି ସରିଲା ଏବେ ଆଉ ଏତେ ମୁଁ ଏେ
ମାନେ ଯେତେ ହଁ ଯେତେ ସାଧା ହେଲା। ମାନେ ସବୁ ପ୍ରକାର ଭଜା ହେଲା କି ମତେ ଶାଗ ଭଜା ଟା ବହୁତ ଭଲ ଲାଗେ।
ହୁଁ କିନ୍ତୁ ସବୁ ଠୁ ଭଲ ଲାଗେ ହଉଛି ମାନେ ମତେ ଲୁଣି ମାଛର ବେସର ଆଉ ସେଇଗୁଡା ସବୁ ଭଲ ଲାଗେ ଆଉ ଛୋଟ ଚୁନା ମାଛର ବେସର ଏଇଗୁଡା ବହୁତ
ଖାଏ।
ହଁ ଚିଙ୍ଗୁଡି ସମସ୍ତେ ବି ଘରେ ଭଲ ପାଆନ୍ତି କିନ୍ତୁ ସିଏ ମାନେ ଋତୁ ଅନୁ ସାରେ ସେଇଟା ମିଳେ ମାନେ ବର୍ଷା ଦିନେ
ନାଇଁ ଆମର ଏଠି ମାର୍କେଟ ଆମର ଏଠି ମାର୍କେଟ ଅଛି ତ ସବୁ
ହଁ ଆମର ଏଠି ମାର୍କେଟ ସୁବିଧା ନାହିଁ ନା।
ଆମର ଏଇ ମାର୍କେଟ ଉପରେ ଆମ ମାର୍କେଟ ଉପରେ ସବୁ ମାନେ ଯେତେ ତମେ ଯାହା ଖୋଜିବ ସ ସବୁ ପାଇଯିବ।
ପାଖରେ ବଜାର ଅଛି ପାଖରେ ବଜାର ଅଛି ନା ସେଥିଲାଗି।
ହଁ ରଜରେ ପୋଡ ପିଠା ଆରିସା କାକ କର ମତେ ବହୁତ ଭଲ ଲାଗେ।
ଆ ଛେନା କାଙ୍କରା?
ଛେନା ମୁଁ ଖାାଇନି।
ଓହୋ ହ ହ ମୁଁ ଛେନାଟା ଯୋଉ ଯେତେବେଳେ ମାନେ ପିଠାରେ ପୁର ଦିଆ ହବ ସେଇତେବେଳେ ମୁଁ ଖାଏ ଅନ୍ୟ ଅନ୍ୟ ସମୟ ରେ ଖାଇବିନି।
ମୁଁ ଟୋଟାଲି ଛେନାଟାକୁ ହିଁ ଖାଏନି। ଯୋଉ ଘରେ ଗୋଟେ ତିଆରି ହୁଏନି, ଛେନା ଯୋଉ ଦେଶୀଟା ଯୋଉ ଟିକେ ମାଟିଆ ମାଟିଆ ଦେଖା ଯାଉଥିବ।
ହଁ ହଁ।
ହ ସେଇଗୁଡା ସେ କି କରନ୍ତି, ଆମର ଏପଟେ ସବୁ ବନାନ୍ତି ସେ ଛେନା। ଆଉ ହେଇଟାକୁ ପୁର ଦେଇକି କରନ୍ତି, କଲେ ମୋତେ ବାସ
ହ ପନିର ଖାଅନି?
ନା ପନିର ମୋତେ ଛେନା ପନିର ଏଗୁଡା ସବୁ ମୁଁ କିଛି ଖାଏନି।
ଓହୋ।
ଏଗୁଡ଼ା କିଛି ଭଲ ଲାଗେନି ମତେ ଏତେ ଖାଇ ମାନେ ସାଧ୍ୟା ଆଇଟମ୍ ଯେ ଯେତେ ସାଧାରେ ମତେ ଦେଇପାରିବ। ଆମ ସେ ଖାଉନୁ କଣ ଖାଇବୁ ତୁ।
ସେଥିପାଇଁ ତମେ ଏତେ ପତଳା ହେଇଛ।
ହଁ ହଁ ସେଇ ଏତେ ଭୂତଟା ମାନେ ଯେତିକ ଭିଟାମିନ୍ ଜିନିଷ ଯେତେ ପ୍ରୋଟିନ୍ ମିଳିବ ସେଇଗୁରା ହିଁ ମୁଁ ଖାଇବିନି।
ହଁ ଡାଲି ଟା ପ୍ରୋଟିନ୍, ପନିର ଟା ପ୍ରୋଟିନ୍, ମାଛ ଟା ପ୍ରୋ ପ୍ରୋଟିନ୍, ମାଛ ଟା ହଉଛି ଇଏ ଭିଟାମିନ୍ ଇ ଟା ବେଶୀ ମାଛରେ ଯୋଉ ତେଲ ଟା ସେଇଟା। ହଁ ସମୁଦ୍ର ମାଛରେ ଯୋଉଟା ଆଉ ତା ହଁ କରିବା। ଲିଭର୍ ଯୋଉଟା ହୁଏ ତାପରେ ହଉଛି ମାଂସ ଟା ପ୍ରୋଟିନ୍ ଅଛି, ସେଟା ଖାଇବ। ତା ବଦଳରେ ଯଦି ମାଂସ ନ ଖାଇଲେ ପ୍ରୋଟିନ୍ ହୁଁ।
ଏତେ ବି ମୁଁ ଖାଏନି ମାଂସ। ଖାଲି ରଜ ମାନେ ପୋଡ ପିଠା ମତେ ବହୁତ ଭଲ ଲାଗେ ମୋ ଫେବରାଇଟ୍ ହଉଛି ପୋଡ ପିଠା ରଜରେ କେବେ ହବ ଆଜ୍ଞା।
ସବୁଦିନ ଖାଇବାକୁ ଇଚ୍ଛା
ହଁ ମତେ ବି ପୋଡ ପିଠା ଭଲ ସ ତ ଯଦି ସକାଳେ ଜଳଖିଆରେ ମିଳିଯିବ ତ ବହୁତ ଭଲ ମତେ ବହୁତ ଭଲ ଲାଗେ ପୋଡ଼ ପିଠାଟା ଖାଇବାକୁ, ହୁଁ। ସବୁବେଳେ ଖାଏ।
ଛେନା ପୋଡ ଟା ଭଲ ଲାଗେନା ମୁଁ ଏତେ ଖାଇପାରେନି। ଛେନା ପୋଡଟା ମତେ ଭଲ ଲାଗେ ଯେ କିନ୍ତୁ ମୁଁ
ନା ମତେ ମିଠା ଏତେ ମିଠା ଖାଇନି ମୁଁ।
ହଁ ମୁଁ ବି ମିଠା ଖାଏନା। ଛେନା ପୋଡଟା ଟିକେ କମ୍ ମିଠା ସେଥିଲାଗି।
ତ ମତେ ଗୋଲାପ ଯାମୁନ୍ ବହୁତ ଭଲ ଲାଗେ। କାହିଁକିନା ସେଇଟା ଏତେ ମିଠା ଲାଗେନି ନା ସେଥିପାଇଁ ସେଇଟା ବହୁତ ଭଲ ଲାଗେ ଖାଇବାକୁ।
ହଁ ହଁ। ମିଠା ଟା ସମସ୍ତେ ଖାଇବାକୁ ଭଲ ପାଆନ୍ତିନି।
ଆଜ୍ଞା। କଣ କହିଲ?